ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମୋ ଭଏସ୍ ସୁଭୁ ଉଁ ହଲୋ ହ୍ୟାଲୋ ଜୟ ଶ୍ରୀ ରାମ। ହ୍ୟାଲୋ ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀରାମ।
କୁ ମୋ ଭଏସ ଜୟ ଶ୍ରୀରାମ ଆପଣଙ୍କୁ ମୋ ଭୟସ ଶୁଭା ଯାଉଛି କି?
ହଁ ହଁ ଶୁଭା ଯାଉଛି କି ହଁ।
ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇ ଗଡ ପଡ ହଉଛି ଆଉ।
ଆଚ୍ଛା ଖାଇବା ସଇଲାଣି?
ହଁ ଖାଇବା ସଇଲାଣି ଆଉ।
ଆଛା ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଘରେ ସମସ୍ତେ ଭଲ।
ଆଉ ଭାଉଜ?
ଭାଉଜ ଶୋଇଛନ୍ତି।
ଆଛା ଆଉ ବର୍ଷା ହଉଛି ନା?
ଭାଇ ଭାଉଜ ସବୁ ଖାଇକି ଶୋଇଲେଣି ଏଇ ଯୋଉ ଆମର ବର୍ଷା ହଉଛି।
ଆଛା ଆମର ବି ବର୍ଷା ହଉଥିଲା ଏବେ ଟିକେ ଜଷ୍ଟ କମିଛି ବର୍ଷା ଦିନ ଜାଗ ଆଜି ନ ଥିଲା ଏଇ ଘଣ୍ଟେ ପାଇଁ ଟିକେ ପକଉଥିଲା ବର୍ଷା।
ବର୍ଷା କଣ ଆଉ କହିବି। ମୁଁ ତ ଶୋଇପଡୁଛି ଆଉ କିଛି ଜାଣିହଉନି କେତେ ବର୍ଷା ହଉଛି କଣ ହଉଛି।
ଆ ମାନେ ବର୍ଷା ଟାଇମ୍ ବି ନିଦ ଟିକେ ଜୋରରେ ମାନେ ଶୋଇ ପଇଲେ ଆଉ ଏକାଥ କୁ ଉଠିବାକୁ ଇଚ୍ଛା ହବନି।
ଓ ହୋ।
ଏଇ ଭଳିଆ ଆଉ ତାହଲେ ଆଜି ଖାଇବା କଣ ହେଇଛି? ଖାଇବା କଣ ହେଇଛି ଆଜି?
ଖାଇବା ଗରମ ଭାତ ଭାକୁର ମାଛ ଝୋଳ।
ଆଚ୍ଛା ଭଜା ନା ତରକାରୀ?
ତରକାରୀ ତରକାରୀ ହେଇଛି ଆଉ ଗୋଟେ ଭଜା ଆଉ କାଙ୍କଡ ଆଳୁ ଭଜା ହେଇଛି ଆଉ।
ଆଚ୍ଛା।
ହଁ ଆରେ ଗରମ ଭାତ କୁ ଆଉ ଭଜା ଖାଇ ହବ କି?
ନା ତରକାରୀ ଯାହା ବି ହେଲେ ଦରକାର ସେ ବେଶର ହେଇଥିବ ଆଉ। ହ୍ୟାଲୋ।
ହଁ ସେଇ ବେସର ଆଉ ବେସର ପକେଇକି କରିଥିଲେ ଆଉ।
ହଁ ମାଛ ଟା ବେଶର ହେଲେ ବି ଭଲ ଲାଗେ ନା।
ହଁ।
ଆଛା ଭାଉଜ କଣ ଏମିତି କରନ୍ତି ରୋଷେଇ ଭଲ ତ ତମକୁ ବେଶୀ ଭଲ ଲାଗେ?
ଭାଉଜ ସବୁ ରୋଷେଇ ଭଲ କରେ।
ଏମିତି ଗୋଟେ ଆଇଟମ ଥିବ ଯୋଉଟା ଟିକେ ବେଶୀ ଭଲ ଲାଗେ।
ଭାଉଜ ତ ସବୁ ଶିଖିଚି ଆଉ।
ଆଚ୍ଛା ଭଲ।
ସବୁ ଭଲ କରେ ସବୁ ବିରିୟାନୀ ଫିରିୟାନୀ ସବୁ କରେ।
ଆଚ୍ଛା ଆଉ ତମେ ରୋଷେଇ ଶିଖିଛ ନା ଶିଖିନ?
ହଁ ମୁଁ ବି ଶିଖିଚି।
ଆଚ୍ଛା କେବେ ରୋଷେଇ କରିକି ଭାଉଜକୁ ଖୁଆଇଛ?
ହଁ।
ହଉ ତାହେଲେ ମତେ ଭାଉଜଙ୍କୁ ପଚାରିବାକୁ ପଡିବ।
ହଁ ଚିକେନ, ମଟନ କରିବି ମାନେ ମୁଁ କରିବି ନା ଆଉ।
ଆଛା। ଆଉ ତାହେଲେ ଆଜି ବୁଲିବା ପାଇଁ କଣ ପ୍ଲାନିଂ?
ଆଜି?
ହଁ।
ଆଜି ବୁଲିବା ପାଇଁ ଭଏ ପ୍ଲାନିଂ ଚାଲି ଚାଲି କୁଆଡେ ଗୋଟେ ଯିମୁ ଆଉ ବୁଲିବୁ ଆଉ।
ଭଲ ଆଉ ଭାଉଜଙ୍କୁ ନେଇକି କେବେ ଭୁବନେଶ୍ୱର ଆସୁନ ବୁଲିକି ଯିବେ।
ଭାଉଜକୁ ନେଇକି ଭୁବନେଶ୍ଵର ହଉ ଦେଖିଆ ଯିବା ଆଉ।
ହୁଁ ଏଠି ସବୁ ଭଲ ଭଲ ପ୍ଲେସ ଅଛି ବୁଲିବା ପାଇଁ।
କଣ କଣ ପ୍ଲେସ ସବୁ ଅଛି ବୁଲିବା ପାଇଁ ଭୁବନେଶ୍ଵର ରେ?
ଲିଙ୍ଗରାଜ ମନ୍ଦିର ଅଛି ଆମର ଉଦୟଗିରି, ଖଣ୍ଡଗିରି ଅଛି। ତାପରେ ଧଉଳି ଅଛି ତାପରେ ନନ୍ଦନକାନନ ଅଛି ତାପରେ ଆମ ତାପରେ ଆମ ଷ୍ଟେଟ ମ୍ୟୁଜିୟମ ଅଛି।
ଟେଡ୍ ମ୍ୟୁଜିୟମ୍ ପଠାଣି ସାମନ୍ତ।
ନା ନା ସେଇଟା ଗୋଟେ ଅଛି ଆଉ ଗୋଟେ ରାଜ୍ୟ ସଂଗ୍ରାହାଳୟ ଅଛି ଯୋଉ କଳ୍ପନା ପାଖେରେ।
ହହ ଆକ୍ଚୁଆଲି କୋଉଟା ଯୋଉ ଆମର
ହଁ ତମେ ଯୋଉଟା କହିଲ ସେଇଟା ବାଣୀ ବିହାର ଆଡେ ଅଛି ଯୋଉ ପଠାଣି ସାମନ୍ତ ଜଉ ଆମର ଅଛି ହୁଁ। ବରମୁଣ୍ଡା।
ବରମୁଣ୍ଡା।
ହଁ ଏଇ ଗୁଡା ସବୁ ଆମର ଲିଙ୍ଗରାଜ ମନ୍ଦିର ପଲଟନ ଏପଳ ଆମର କଟକ ପୁରୀ ଏନ ଏସ୍ ଟା ଆଉ ଟଙ୍କପାଣି ରୋଡ ଆଉ।
ଓ ହୋ ଡ଼ଙ୍କ ପାଣି ରୋଡ଼ ଆଚଛା ଆଚ୍ଛା।
ହୁଁ ଆମର ଏଠି ରାଜାରାଣୀ ମନ୍ଦିର ଅଛି ଆଉ।
ଓହୋ ହୋ ହୋ ଆମର ଏଠି ସବୁ ଅଛନ୍ତି ଗୋଟେ ଭାଇ ଗୋଟେ ପୁତୁରା ଦିଟା ଭାଇ ଗୋଟେ ପୁତ୍ର ଆ ସେ ଭୁବନେଶ୍ୱରରେ ଅଛନ୍ତି ସେଠି। କୋଉ ଜାଗାରେ ରହୁଛନ୍ତି ପୋଖରୀପୁଟ ସାଇଟରେ ରହୁଛନ୍ତି ବୋଧେ।
ହଁ ପୋଖରୀ ପୁଟ ହଁ ପୋଖରୀ ପୁଟ ବି ଆମର ବଡବାପା ରଉଛନ୍ତି ସେଟା ଭିଆଇପି ଏରିଆ। ସେପଟ ସାଇଟ। ହୁଁ ହୁଁ ଏ ତମ ବଡାଆପା ରହୁଛନ୍ତି ନା?
ହ ହଁ ହଁ।
ସେଟା ସେ ଲିଙ୍ଗରାଜ ମନ୍ଦିର ସେପଟକୁ ପୋଖରୀପୁଟ
ହୁଁ ହୁଁ।
ହୁଁ ଆଉ। ଆଉ କଣ କହୁଛି ଆଉ କଣ ପଚାରିଥା ଭୁଲିଗଲି କଣ ପଚାରିଥାନ୍ତି।
ଯାହାରେ ପଚାରିଦିଅ।
ଭୁଲିଗଲି ତମେ କିଛି ପଚାରିନ ମୁଁ କ ସେତେଠୁ କପି ଚାଲିଛି ତ ସେଥିପାଇଁ ମୁଁଭୁଲିଗଲି କଣ ପଚାରିକ ବୋଲି।
ଏ ଯେଉ। ପୁରୀ ଫିରି ଯିବା ହେଉଛି ନା ନାହିଁ ପୁରୀଆଡ଼େ।
ପୁରୀ ମୁଁ ଯାଇନି ଦଶ ବର୍ଷ ହେଲାଣି ପୁରୀ କାହିଁକି ମନେ ପକେଇଦେଲ ହଁ
କାହିଁ ମଣିଷ ଜନମ ପାଇଛ?
କୁ ସେ କଣ କରିବି ଆଉ ଆଉ ମାନେ ହ ଘରେ ଆଲାଉ କରୁନାହାନ୍ତି ଏବେ କିନ୍ତୁ ପ୍ଲାନିଂ କରିଛି ଦିଦିରେ ମୁଁ ଯିବି ବୋଲି ଦେଖା ଯାଉ ଯାଇପାରୁଛି ନା ନାଇଁ। ଠିକ
ହଁ ଘରେ ଯିଏ ଯାଉଥିବେ ତାଙ୍କ ବାପା ଭାଇ ଯିଏ ଯାଉଥିବେ ତାଙ୍କ ସହିତ ପଳେଇବ।
ନା କେହି ଯାଉନାହାନ୍ତି ଆମର ଆଉ।
ଭୁବନେଶ୍ର ରଇ ପୁରୀ ଯଦି ଯିବନି ଆଉ କଣ କରିବା।
ଆମର ଏଇଠୁ ରବିଟକିଜ ରୁ ଗାଡି ଡାଇରେକ୍ଟ ଯାଉଛି ପୁରୀ। ନାଁ ଆମେହି ମାନେ ନା ମୁଁ ଯୋଉ ଦିନ ଲାଷ୍ଟ ଥରକ ଯାଇଥିଲି ପୁରୀ ସୁନାବେଶ ଟାଇମ ରେ ଯାଇଥିଲି ତ ସେଇ ଟାଇମ ବେଳକୁ ଖାଲି ମାନେ ଆମର ବାଇଶି ପାଚରେ ଗଡିକି ଆ ଥିଲି ତ ସେଇଟାଇ ମୋର ଲାଷ୍ଟ ପୁରୀ ଆଉ ଯାଇ
ସେତେବେଳେ ଛୁଆ ଛୋଟ ଛୁଆ ବେଳେ।
ହଁ ସେଇ ସେଇ ସାତ ଆଠ ବର୍ଷ ହେଇଥିଲି ଯାଇଥିଲି ଆଇ ମାନସିକ ରଖିଥିଲା ତ ଗଡେଇ ଦେଇଥିଲା ମତେ ବାଇସି ପାହାଚେ।
ଓ ହୋ ହୋ ହୋ ମନ୍ଦିର କାଳିଆ ଦର୍ଶନ କରିକି ଆସିବା ଅଧା ଟିକେ।
ହଁ ତାପରେ ତାପରେ ପୁରୀ ତ ଏମିତି ବି କେଇ ଚିହ୍ନା ନାହାନ୍ତି। ତ ସେଇଠି ବଡ ଡାଣ୍ଡ ରେ ଶୋଇଥିଲୁ, ତାପରେ ସକାଳୁ ସକାଳୁ ଘରକୁ ଆସିଥିଲୁ ଆଉ।
ଏ ବଡ଼ଦାଣ୍ଡଟା ପଡିଛି କୁଆଡୁ କିଛି ନ ପାଇନେ ଚିହ୍ନା ନାହାନ୍ତି ନୁହଁ ହୋଟେଲ ଫୋଟେଲ ତ ମ ଅଛି।
ହଁ ହୋଟେଲ କିନ୍ତୁ ସେଇ ଟାଇମ ବେଳକୁ ଏତେ ନଥିଲା ନା ଏବେ ଟାଇମରେ ସିନା ହୋଟେଲ ଫୋଟେଲ ସବୁ ହେଇଗଲା ନି କିନ୍ତୁ ସେଇଟା କୁ କଣ ଏତେ ଥିଲା କି।
ହୁଅ ଥିଲା ନା।
ଥିଲା କିନ୍ତୁ ବହୁତ ମାନେ ଖୋଜା ଖୋଜି କରିବାକୁ ପଡୁଥିଲା ତ ଆମେ ତିନି ଜଣ ମାନେ ବାପା, ମା, ମୁଁ ଆଉ ଆଈ ଯାଇଥିଲୁ ତ କଣ କରିବୁ ସୁନାବେଶ ଟାଇମଟା ବି ଗହଳି ନଥିଲା କି ତ
ହଁ ବଡଦାଣ୍ଡରେ ଶୋଇପଇଲେ ବି ବଢିଆ କଥା ବଡଦାଣ୍ଡରେ ଶୋଇନେ ଭଲ।
ସେଇଟାଇ ମୋର ଲାଷ୍ଟ ପୁରୀ ତାପରେ ମୁଁ ପୁରୀ ଯାଇନି ଖାଲି ଯାହା ଭିଡିଓ ଜାଗାକୁ ଦେ ଖିଦିଏ ସେତିକିରେ ଖୁସି। ଆମ ଘର ପାଖରେ ଜଗନ୍ନାଥ ଆଶ୍ରମ ଅଛି, ମୁଁ ଯାଏ ପ୍ରାୟେ ଟାଇମ୍। ଆମର କା କା ହଁ କାର୍ତ୍ତିକ ମାସ କାର୍ତ୍ତିକ ମାସରେ ପ୍ରାୟ ଟାଇମ ଆମେ ଯାଉ ମାନେ ସବୁବେଳେ ଯାଉ ସକାଳ ଟାଇମ ଆଳତି ସନ୍ଧ୍ୟା ବେଳେ ଆଳତୀ ଜଗନା ଦେଖୁ। ହ
ହୁଁ।
ହୁଁ।
ମୁଁ ଏବେ ଆର ମାସେ ଯାଇଥିଲି ଯେତୁ ଭାଉଜର ମୋର ଯାଇଥିଲୁ।
ଭଲ ତମେ ବୁଲ, ଏଇଟା ବୁଲିବା ବୟସ।
ହୁଁ ବୁଲିଆ କଥା ଏଇନା ନାଇଁ କି
ହୁଁ।
ଆଉ କଣ ବୁଲିହବ ଆଗକୁ।
ଏବେ ଯୋଉ ରେଟ୍ ସବୁ ହେଲାଣି ନା ଆଉ ବୁଲିବାକୁ ଇଚ୍ଛା ହବନି। ଟିକେଟ ଜାଗା କଲା ବେଳକୁ ଅଧିକ ହୋଉଛି।
ହଁ ପା ଖର୍ଚ୍ଚ।
ହଁ।
କଣ ବୁଲିବୁ ଜଗନ୍ନାଥ ପୁରୀ ଟିକେ ଗନୁ, ଯିମି ଟିକେ ତାରିଣୀ। ଘଟଗାଁ ତାରିଣୀ ଟିକେ ଯିବା।
ହୁଁ। ଓ ଏଇ କାକଟପୁର। ହଁ ହଁ ଯାଇଛି ଛୋଟବେଳେ ଯାଇଥିଲି ପିକନିକ୍।
ହୁଁ ହୁଁ ହୁଁ ସେଇପଟେ ଆମ ଘର।
ଆମେ ଯାଇକି କିନ୍ତୁ ବୁଲିକି ଆସିଛୁ। ତାରିଣୀ ଯାଇଥିଲୁ। ହଁ ତାପରେ ଗୁଣ୍ଡିଚାଘାଇ ଯାଇଥିଲୁ ସାନ ଘାଗରା ବଡ ଘାଗରା ଯାଇଥିଲୁ ତାପରେ କେନ୍ଦ୍ରାପଡାରେ ଆମର ବଳଦେବଜୀଉ ତାପରେ ପଳାଶୁଣି ପଳାଶୁଣି ନାହିଁ ଓଳା ଶୁଣି କୋଉ ଜାଗା ସେ ତା ନା ମୁଁ ଜାଣିି ଜାଣିନି ମୁ କନ୍ ଫିଉଜ୍ ହଉଚି ପଳା ଶୁଣି ଯାଇଥିଲୁ ତାପରେ ଆମର ଢେଙ୍କ୍ ଢେଙ୍କାନାଳ ମାହାବିନାୟକ ଛତିଆ। ଆଉ ଏମିତି ସବୁ ଯାଇଚୁ ଆଉ ଖାଲି ମୁଁ ନୟାଗଡଡ଼ ପିକ୍ନିକ୍ ଟା ହିଁ ମିସ୍ କରିଦେଇଥିଲି ଯୋଉଟା କି ଆ ଆମର ହେଇଥିଲା କଣ୍ଟିଲନୀଳ ମାଧବ ତ ସେତେବେଳେ କ୍ କୁ ଆମର ବୋଟିଂ ସିଷ୍ଟମ୍ କରେଇଚି ନହେଲେ ଆଉ ପ୍ରତିବର୍ଷ ମୁ ଯାଇଛି ଏଇବର୍ଷ ଟେନ୍ ଥି ଟାଇମ୍ ଆରଥିରିକ ଆମର ଚିଲିକା ହେଇଥିଲା। ଚିଲିକା ନୟା
ଓହୋ। ଏଗୁଡା କଁ ମାନେ ଫାମିଲି ପିକ୍ନିକ୍ ନା କଣ? ହାଲୋ। ଏଗୁଡ଼ା ମୁଁ କଇଲି ଫାମିଲି ପିକ୍ନିକ୍ ନା ସ୍କୁଲ୍ ରେ?
ସ୍କୁଲ୍ ପିକ୍ନିକ୍ ଫ୍ୟାମିଲି ଯାଇନାହାନ୍ତି ପିକ୍ ନିକ୍ କେବେ। ମୁଁ ସ୍କୁଲ୍ ପିକ୍ ନିକ୍ ପଳେଇଛି।
ଆଲୋ ସ୍କୁଲ୍ ପିକ୍ନିକ୍ ଜବର ଜାଗା ବୁଲି ଆଇଚ।
ହ। ହଁ। ବାପା ଛାଡି ଦିଅନ୍ତି ବାପା କହିବେ ଆମେ ତ ବୁଲେଇ ପାରିବୁନି ତୁ ଯାଆ ବୁଲିକି ନିଜେ ପଳେଇ ଆସିବୁ ଆଉ।
ହଁ ଏବେ ତମ କଲେଜ୍ ଫଲେଜ୍ରେ ପିକ୍ନିକ୍ ଯାଉନାହାନ୍ତି ଏବେ ବି ଛାଡି ଦିଅନ୍ତୁ।
କଲେଜ୍। ଏବେ କଲେଜ୍ ତ ମାନେ ଏଇ ପାଖରେ ଗଲେ ମାନେ ନଉଚନ୍ତି ଭାଇ ଜୁହାକ୍। ଆସାମ୍ ଏଇଗୁରା ସବୁ।
ଆ ସିଏ ତ ଆହୁରି ବଢିଆ ଓଡିଶା ବାହାରେ ବୁଲିଆସିବ ଯାଇଁକି।
ହଁ, ଏ ବର୍ଷ ହେଇଥିଲା ବିଶାଖାପାଟଣ ଭାଇଜୁହାକ୍। ହଁ ଭାଇ କଥା ହେ ହେଇକି ଭଲ ଲାଗିଲା ରଖୁଚି ଆଉ ହୁଁ।